ହଁ ହ୍ୟାଲୋ। ନମସ୍କାର।
ନମସ୍କାର କେମିତି ଅଛ?
ଭଲ ଅଛି। ତମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି।
ଆଉ କଣ ସବୁ ଖବର? ଆଜି ଆମ ପରିବେଶ ସୁର କ୍ଷା ବିଷୟରେ କଥା ହବା ମୁଁ ଭାବୁଛି।
ହଁ ହଁ ଚାଲୁନ ବହୁତ ବଢିଆ।
ହଁ ବାୟୁ ଜଳ ଏବଂ ଶବ୍ଦ ପ୍ରଦୂଷଣ ଲୋକମାନଙ୍କୁ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକଉଛି ନା?
ହଁ ବହୁତିିହି କାହିଁ ନା ଏହାର ମୁଖ୍ୟ କାରଣ କଣ ଜାଣିଛ?
ହୁଁ କଣ?
ଗଛ କାଟିବା ପ୍ଲାଷ୍ଟିକ ର ଅତ୍ୟଧିକ ବ୍ୟବହାର ଶିଳ୍ପ କାରଖାନାର ଧୂଆଁ ଏବଂ ଯାନବାହାନରୁ ବାହାରୁଥିବା ଧୂଆଁ। ଏସବୁ ପାଇଁ କି ମାନେ ମୁଖ୍ ମୁଖ୍ୟ କାରଣ ଆମର ପରିବେଶ ଦୂଷିତ ହେଉଛି
ହଁ ତମେ ସତ କଥା କହିଲ। ଉଁ ଗଛ କାଟିବା ପ୍ଲାଷ୍ଟିକ ର ଅତ୍ୟାଧିକ କ ବ୍ୟବହାର ଫଳରେ
ବାହାର ଫଳରେ?
ଶିଳ୍ପ କାରଖାନା ଧୂଆଁ ଏବଂ ଯାନବାହାନରୁ ବାହାରୁଥିବା ଧୂଆଁ
ଧୂଆଁ
ହଲୋ।
ହ୍ୟାଲ ହୁଁ।
ହଁ ମୋ ସାଉଣ୍ଡ ଟା କଣ ମତେ ଆ ସୁଭୁଛି?
ଶୁଭୁଚି ନାଇ ମତେ ତ ପୁରା ଭଲ ଶୁଣା ଯାଉଛି ତମ କଥା।
ହଁ ହଁ। ତାହେଲେ ମୁଁ କହୁଥିଲି ଆମର ସେ ପ୍ଲାଷ୍ଟିକ ବ୍ୟବହାର ଉପରେ।
ହୁଁ।
ହ।
କାହିଁକି ନା ପ୍ଲାଷ୍ଟିକ ବ୍ୟବହାର ଯୋଉ ସଠିକ କଥା ପୁରା ସଠିକ କଥା ଆମେ ଯଦି ପ୍ରତ୍ୟେକ ଯଦି ଗୋଟିଏ ଗୋଟିଏ ଗଛ ଲଗେଇବା ତାର ଯତ୍ନ ନେବା ଆଉ ତାକୁ ବହୁତ ପରିମାଣରେ ଆମ ଚାରିଆଡେ ଗଛ ଲଗେଇବା ବୃକ୍ଷରୋପଣ କରିବା ତାହଲେ ଏଇ ଏଇ ଯୋଉ ପ୍ରଦୂଷଣ ରୁ ଆମେ ରକ୍ଷା ପାଇପାରିବା।
ହଁ ସତ କଥା ଆମେ ପ ପ୍ଲାଷ୍ଟିକ ବ୍ୟାଗ ଯୋ ବ୍ୟବହାର କରୁଚେ ହୁଁ ତା ବଦଳରେ ଯଦି ଆମେ କପଡ଼ା ବ୍ୟାଗ ଯଦି ବ୍ୟବହାର
ବ୍ୟବହାର କରିଥାନ୍ତେ ଭଲ ହୁଅନ୍ତା ନା ଆଉ ଗୋଟେ ମୋର ମୁଣ୍ଡରେ ବୁଦ୍ଧି ଆସୁଛି, ଆମେ ଯୋଉ କାଗଜ କାଗଜରେ ମଧ୍ୟ କରିପାରିବା।
ହୁଁ, କାଗଜରେ ମଧ୍ୟ ବେକ୍ କରିପାରିବା।
ଆହୁରି ଭଲ।
ହଁ ସେ ଆହୁରି ଭଲ ହବ।
ହଁ ଆଉ ଆମର ଯୋଉ ପାଣି ମଧ୍ୟ ଅପଚୟ କରୁନୁ କି? ପାଣି ଅପଚୟ ବି ବହୁତ ବନ୍ଦ କରିବା ଦରକାର।
ହଁ ହଁ ହଁ ଠିକ କଥା କହିଲ- ତା ଫଳରେ ଯୋଉ ପାଣିର ଅପଚୟ ଟା ଯୋଉ ବନ୍ଦ କରିବା ବିଦ୍ୟୁତ ସଞ୍ଚୟ କରିବା ମଧ୍ୟ ପରିବେଶ ସୁରକ୍ଷାର ଏକ ଅଂଶ ହବ ବୋଧେ।
ହଁ ହଁ ନିଶ୍ଚିତ ବିଦ୍ୟୁତ ସଞ୍ଚୟ କରିବା ନିହାତି ଆବଶ୍ୟକ ଅନ୍ୟ ଆବଶ୍ୟକ ଆମେ ଘରେ ଆମେ ଯୋଉ ପଙ୍ଖା ଚଲଉଛୁ, ସେ ପଙ୍ଖା ବନ୍ଦ କରିବା। ସମସ୍ତେ ଗୋଟେ ରୁମ ରେ ଶୋଇବା ତ, ଗୋଟେ ମାନେ ପଙ୍ଖାରେ ଆମର ସବୁ ହେଇଯିବ ଆମେ ଆଜି କାଲି କଣ କରୁଛୁ ନା ସବୁ ଘରେ ଗୋଟେ ଗୋଟେ ଆ ଯୋଉ ଥଣ୍ଡା ଯନ୍ତ୍ର ସିଏ ଲଗଉଛ ଜଉ ପଙ୍ଖା ଲଗଉଛୁ ତ ବହୁତ ମାନେ ଯୋଉ ଆମର ବିଦ୍ୟୁତ ସଞ୍ଚୟ ଟା ହେଇପାରୁନି ନୁହ କି?
ହୁଁ ହୁଁ ହୁଁ ହୁଁ ହୁଁ ବିଦ୍ୟାଳୟ କଲେଜ ପରିବ ହଁ ଆମର ସୋସିଆଲ ମିଡିଆ ମାଧ୍ୟରେ ଲୋକଙ୍କୁ ସଚେତନ କରାଯାଇ ପାରିବ କି ଏହା ତମକୁ ସଠିକ ଲାଗୁଛି?
ହସ୍। ବହୁତ ବଢିଆ, ବିଦ୍ୟାଳୟ କଲେଜ ମାନଙ୍କରେ ଆମେ ଯଦି ପିଲାମାନଙ୍କୁ ଏଇ ସବୁ ପ୍ରସାହନ ଦଉ ଯେ ତମେ ଅ ସପ୍ତାହରେ ଗୋ ଦି ଦିନ ଯାଇକି ବୃକ୍ଷରୋପଣ କରିବ ଆଉ ଗାଁ ଗାଁରେ ବୁଲିକି ଲୋକମାନଙ୍କ ବିଷୟରେ ଏଇ ଯୋଉ ବୃକ୍ଷରୋପଣ ର କଥା ଟା ଲୋକଙ୍କ ପାଖରେ ପହଞ୍ଚେଇବାର ଅଛି।
ହୁଁ ହୁଁ ବହୁତ୍ ଭଲ ହବ, ଆଉ ଜୈବିକ ଅଜୈବିକ ଆବର୍ଜନା କୁ ସବୁ ଏକତ୍ରିତ କରିକି ପୂର୍ନବ୍ୟବହାର କଲେ ଆଉ ଟିକେ ସହଜ ହବ ବୋଧେ।
ହଁ ସିଏ ବି ଆହୁରି ବହୁତ୍ ଭଲ ହବ କେତେ ଭଲ ଭଲ କଥା ମାନେ ତମେ ଅ ଛି ମତେ କହିବ ସବୁ ଆମେ ଦି ଜଣଙ୍କର ବୁଦ୍ଧି ମିଶିଲେ ଆମେ ବହୁତ୍ କିଛି କରିପାରିବା ପରିବେଶ୍ ପାଇଁ।
ହୁଁ ହୁଁ ହୁଁ।
ଆଉ ଆମର ଆଉ ଗୋଟେ କାମ କରିହବ, ଆମେ ଯୋଉ ଆ ସ୍କୁଲ କଲେଜ ପିଲା ଯାଉଚନ୍ତି ଏବେ ପ୍ରତ୍ୟେକ ମାନେ ନିଜ ନିଜର ଆ ମଟର ବାଇକରେ ଯାଉଚନ୍ତି। ନିଜର ଚାରିଚକିଆ ଯାନ ବ୍ୟବହୃତ କରୁଚନ୍ତି ଆମେ ସେ ଟା ନ ବ୍ୟବହାର କରିକି ଆମେ ଯଦି ଅ ଗୋ ଉଁ ଆ ଯୋଉ ସାଇକେଲ୍ ବ୍ୟବହୃତ କରିପାରିବା। ନହେଲେ ଗୋଟିଏ ଛୋଟ ବଡ ବସ୍ ରେ ଆଉ ବହୁତ୍ ଜଣ ପିଲା ମିଶିକି ଯାଇପାରିବେ ତ ଆମର ଆଁଉଁ ପ୍ରଦୂଷଣ ବି କମ୍ ମଧ୍ୟ ହବ।
ହଁ ହଁ ହଁ ସେମିତି ମଧ୍ୟ କରିହବ।
ହୁଁ ଆଉ କଣ କରିହବ କୁହ ତମେ?
ଆଉ କରିବୁ, ତମ ପାଖରେ ତ ଏତେ ସବୁ ସୁନ୍ଦର ସୁନ୍ଦର ଅ କଥାବାର୍ତ୍ତା ଅଛି।
ଦେଖିକି ମତେ ବହୁତୁ ଶୁଣିକି ବହୁତ୍ ଖୁସି ଲାଗିଲା ଏତେ ସବୁ ପଦକ୍ଷେପ ମତେ ବି ଭଲ ଲାଗିଲା କାହିଁକିନା ଆମେ ଦି ଜଣଙ୍କର ହଁ ମାନେ ଯୋଉ ବୁଦ୍ଧି ଟା ମିଶିଲାରୁ ତମେ କିଛି ମତେ ବୁଦ୍ଧି ଦେଲ ମୁଁ ଏଠି ମାନେ ପ୍ରୟୋ କରିବି ଆମ ଯୋଉ କିଛି ଦେଲି ତମେ ସେଠି ପ୍ରୟୋଗ କରିବ ଆମେ ଅଲଗା ଅଲଗା ଜାଗାରେ ରହିକି ବି ମାନେ ଯୋଉ ଦୂରବାର୍ତ୍ତା ମାଧ୍ୟମରେ ବି ଆମେ ସବୁ କଥା ଜଣେଇ ପାରୁଚୁ ଦି ଜଣ ଦି ଜଣଙ୍କୁ ନୁହଁକି।
ଆ ଦେଖିବି ବହୁତ୍ ଖୁସି ଲାଗିଲା ନା?
ହଁ ମତେ ବି ବହୁତ ଖୁସି ଲାଗିଲା। ଆଉ ତମର ଏବେ ଆମେ ତ ଏବେ ପରିବେଶ୍ ସୁରକ୍ଷା ଉପରେ ବହୁତ୍ କଥା ହେଲେ।
କୁ ପଦକ୍ଷେପ ନିଆଯାଏ।
ନିଆଯାଇ ପାରିବ, ପରିବେଶ ସୁରକ୍ଷା ଉପରେ ଆମେ ଏଇଟା ବିଶେଷ କରି ପ୍ରୟୋଗ କରିବା ଆ ସ୍କୁଲ କଲେଜ ମାନଙ୍କରେ ପିଲାଙ୍କୁ ନେଇକି ଗାଁ ଗାଁ ବୁଲି ଆ ଗାଁ ରେ ସବୁ ଲୋକଙ୍କ ମାଧ୍ୟ ପଖରେ ଏଇ କଥାଟା ପହଞ୍ଚେଇବା। ଯେ ଆମେ ବୃକ୍ଷରୋପଣ କରିବା। ଅଯଥା ପରିବେଶକୁ ଦୂଷିତ କରିବାନି। ଏଇଟା କଲେ ଭଲ ହବ।
ହଁ ଏମିତି କଲେ ଭଲ ହବ। ସତ କଥା ଆଜିକାଲି ତ ବହୁତୁ ବାୟୁ ପ୍ରଦୂଷଣ ଏସବୁ ଚେ।
ହଁ ଆଉ ଆମେ ଆଉ ଗୋଟେ ପଦକ୍ଷେପ ନେଇପାରିବା। ମାସରେ ଦୁଇ ଦିନ୍। କି ଗୋଟେ ଦିନ ଆମେ ଯାନବାହାନ ବ୍ୟବହୁତ କରିବାନି। ତାହେଲେ ଆମର ବାୟୁ ପ୍ରଦୂଷଣ କେତେ କମିବ?
ହଁ କମିଯିବ ତ ବହୁତ୍ କମିବ।
ବହୁତ୍ କମିବ ଆମେ ଯଦି ଛୋଟ ଛୋଟ ଆମ ଗାଁରୁ ଷ୍ଟାର୍ଟ କରିବା ଆମ ଗାଁର ପରେ ଆଉ ଗୋଟେ ଗାଁରୁ ଷ୍ଟାର୍ଟ କରି ଏମିତି କରି କରି କରି କରି ଆମର ପୁରା ଏରିଆ ଟା ମାନେ ପୁରା ଯୋଉ ଜାଗାଟାବି ଆ ତ ଏଇ ଯୋଉ ଓଡିଶା ଓଡିଶା ବାହାର ଧୀରେ ଧୀରେ ଧୀରେ ଧୀରେ ଏମିତି ସମସ୍ତଙ୍କ ପଦକ୍ଷେପ ନବା ଆମର ପ୍ରଦୁ ପରିବେଶ ପ୍ରଦୂଷଣ ଟା ବହୁତ୍ କମିଯିବ।
ହଁ। ବହୁତ୍ କମିବ ହଁ ସେମିତି କଲେ ହବ ତମେ ମତେ କହିଲ ମୁଁ କିଛି ପଦ ଶିକ୍ଷ ମାନେ ବି ମାନେ ଏମତି ଧୀରେ ଧିରେ ହବ ନା ଧୀରେ ଧୀରେ ହେଲେ ହିଁ
ତମେ ଆହୁରି ତମରସାଙ୍ଗ ପିଲା ମାନଙ୍କୁ ବି ଫୋନ ମା ଧ୍ୟମ ରେ କହିବ ଧର ବାର୍ତ୍ତା ମାଧ୍ୟମରେ କହିବ ସମସ୍ତଙ୍କୁ। ଆଉ ଆଉ ଆଜି ତ ଆମେ ପରିବେଶ ସୁରକ୍ଷା ଉପରେ ବହୁତ କଥା ହେଲେ। ଆଉ ଏବେ ଚାଲ ତମେ କଣ ଖାଇଛ କୁହ? ହଉ ହଉ ଏବେ ତ ମଧ୍ୟାହ୍ନ ଭୋଜନ ସମୟ ହେଲାଣି ମଧ୍ୟାହ୍ନ ଭୋଜନ କରିଚ
ହଁ ଏବେ ତ ମଧ୍ୟାହ୍ନ ଭୋଜନ ସମୟ ହେଲାଣି କିନ୍ତୁ ମୁଁ ମ ମଧ୍ୟାହ୍ନ ଭୋଜନ ଆହୁରି କରିନି ସକାଳୁ ଯାହା ଜଳଖିଆ ଖାଇ ଦେଇଥିଲେ ହ
ହଁ
ସକାଳୁ ତମେ କଣ ଖାଇଥିଲ?
ମୁଁ ତ ସକାଳେ ରୁଟି ଆଉ ଡାଲମା ଖାଇଥିଲି। ଆଉ ଏବେ ମଧ୍ୟାହ୍ନ ଭୋଜନ ରେ ଖାଉଛି ଭାତ ଆ ଡାଲି, ଭଜା, ଶାଗ, ବଡ଼ି ଭଜା ଆଉ ଦହିିବାଇଗଣ।
ହଁ ହଁ ହଁ।
ତମକୁ ତମ ତମର ସବୁଠୁ ଭ ଲୁ ହଁ। ଆଉ ତମୁକୁ କୋଉ ତରକାରୀ ବେଶୀ ଭଲ ଲାଗିବ?
ମଧ ମଧ୍ୟାହ୍ନ ଭୋଜୋନରେ ମ ମତେ ଭଲ ଲାଗେ ଉଁ ମାନେ
ଦହି ବାଇଗଣ ତମେ କୋହୁଥୁଲ ଭଲ ଲାଗେ ବୋଲି ତମୁକୁ?
ହଁ ହଁ ମତେ ଦହି ବାଇଇଣ ବୋହୁତ ଭଲ ଲାଗେ।
ହୁଁ।
ହଁ ମୁଁ ଦହି ବାଇଗଣ ସହି ଆଉ ପନିରି ଆଳୁ ପୋଟୋଲୋ କୁର୍ମା।
ଆଁ ହଁ ସେଟା ତ ବୋହୁତ ହିଁ ଭଲ ଲାଗେ ନା କି।
ହୁଁ ସେଟା ବୋହୁତ ଭଲ ଲାଗିବ ମୋରୋ ହଁ ହଁ ଘର ସବୁ ଭଲ ଅଛନ୍ତି ମୁଁ ଭାବିଛି ଗୋଟେ ଦିନି ପନିରି ଆଉ ପୋଟଲୋ ଆଳୁ କୁର୍ମା ତରକାରୀ କରି ବି ଆଉ ତମେ ଆସିବ ଏମିତି ଭାବିଛି ଆଉ।
ମୁଁ ତ ଯିବି କିନ୍ତୁ ମୋତେ ତାର ପ୍ରଣାଳୀ ତମେ କହିବ କେମିତି କରିବ? କଣ କରିବ? ଯଦି ଏବେ ଜାଣିଛ ଏବେ ବି କହିଦିଅ ମତେ କେମିତି କରିବ?
ଅଁ ଏବେ ମାନେ ଉଁ ଯୋଉ ପୋଟଲୋ କୁ କାଟିକି
ଉଁ ପୋଟଲୋ ପ୍ରଥମେ କାଟାଯାଏ। ଆଳୁ ସିଝା ଯାଏ। ତାପରେ ପନିରିକୁ ମଧ୍ୟ କାଟିକି ସେଟା ଫାଷ୍ଟ ପ୍ଲାଏ ଉଁ ମାନେ ଭାଜିି ଦି ଦିଆଯାଏ ତାପରେ ପୁ ଟୋଲୋକୁ ମଧ୍ୟ ସେମିତି ଟିକେ ତେଲରେ ଭାଜି ଦିଆଯାଏ।
ହୁଁ।
ପରେ କାଜୁ ଆ ଆଉ ଆମର ଯାହା ସବୁ ମସଲା ମସଲି ତମର ପ ପକେଇବା ପାଇଁ ଇଛା ସେ ସବୁ ପକେଇକି ଗାଇଣ୍ଡର କରିଦବ ଏଁ ବାଟିଦବ। ବାଟି ଦେଲା ପରେ କଡେଇ ବସ ଦେଇକି ଫାଷ୍ଟ ତେଲ ପକେଇବ ତାପରେ ଫୁଟଣ ପକେଇବ ମସଲା ପକେଇଦବ। ମସଲା ଦେଲା ପରେ ତମେ ଆଳୁ ଟାକୁ ପ୍ର ଆଳୁଟା ପଛେ ପକେଇବ ପନିର ଆଉ ପୋଟୋଲ ପକେଇବ। ତାପରେ ସେଥିରେ ଟମାଟ ଚଟନୀ ମାନେ ଟମାଟ ଯୋଉ ବାଟିଥିବ ପକେଇବ ଲଙ୍କା ଟିକେ ବାଟି ଥିବ ପକେଇବ ଆଉ ଆଉ ଉଁ ତାପରେ ଆଳୁ ପକେଇବ। ତାପରେ ସେଥିରେ କିଛି ଅମୁଲୁ ଗୋଳେଇକି ଦେଇଦବ।
ହଁ ସେଟା ତ ବଢିଆ ଲାଗିବ।
ତାପରେ ତାର ଯୋଉ କଲରଟା ଆସିବ ଯୋ ଟେଷ୍ଟ ଆଉ ଯୋଉ ବାସ୍ନା ଆସିବ ଉଁମ୍ ମାନେ ବଢିଆ ଲାଗିବ।
ମତେ ଏବେ ଲାଗିଲାମ। ଖାଇବି ବୋଲି ଏତେ ସୁନ୍ଦର ଭାବରେ ପ୍ରଣାଳୀ ତମେ ଯୋଉ କହିଲ।
ହଁ ଆ ମୁଁ ସେମିତି କରେ ସେଇଡ଼ା ମୁଁ ବନେଇଲା ପରେ ଘରେ ସମସ୍ତେ ଖାଇବା ପା ବି ପସନ୍ଦ କରନ୍ତି।
ହୁଁ ହୁଁ।
ଆଛା ତମ ସହିତ କଥା ହେଇକି ମତେ ବୋହୁ ତୁ ଭଲ ଲାଗିଲା।
ମତେ ବି ବୋହୁତୁ ଖୁସି ଲାଗିଲା କଥା ହେଇକି ମଝିରେ ମଝିରେ ଏମିତି ଆଁ ମତେ ତୋରୋ ମ୍ ଉଁ ତୋରୋ ବାର୍ତ୍ତା ମାଧ୍ୟମରେ ମତେ କଥାବାର୍ତ୍ତା ହବା। ଆଉ ମତେ ଏ ଯୋଉ ପରିବେଶ ସୁରକ୍ଷା ଯେମିତି କଥା ହେଲେ ଏମିତି ନୂଆ ନୂଆ କେମିତି ଗୋଟେ ପଦକ୍ଷେପ ନବା, ମିଶିକିରି ନବା।
ହଁ ଠିକ ଅଛି ତମ ସହିତ କଥା ହେଇକି ମତେ ବୋହୁତ ଖୁସି ଲାଗିଲା। ଆଉ ଥରେ ତମେ କଣ କରୁଚ, ତମର ଯୋଉ ମୂଲ୍ୟବାନ ସମୟଟା ମତେ ଦେଇଥିବାରୁ ଧନ୍ ଧନ୍ୟବାଦ।
ତମକୁ ମଧ୍ୟ ଧନ୍ୟବାଦ ମତେ ଏତେ ଭଲ ଭଲ କ କଥା ଶିଖେଇଲ ଆଉ ସମୟ ଦେଲ ବୋହୁତ ଧନ୍ୟବାଦ।
ହୋଉ ତାହେଲେ ମୁଁ ଏବେ ରଖୁଛି। ନମସ୍କାର। କଣ ପାଇଁ କୋଉନୁ ଭାରି ଦେ କଣ ପା